ହାଲ।
ହଁ ହାଲୋ।
ହଁ ଆଉ ରୋଷେଇ କଲୁ?
ନମସ୍କାରେ।
ହଁ ହଁ ହଁ ଆଉ।
ଆଜ୍ଞା ଏଇ ରୋଷେଇ ଘରେ ଅଛି ଆଜି ଭା ତ ଥରେ ଖାଇଥିଲି ତ ସେ ଗରମ କରୁ କଁ କହିଲ? ଲାଇନି ନାଁ କଁ?
ଗରମ ଗରମ।
ଏ ଭାତଟା ଗରମ କରୁଚି ତ ଅଟା ଦଳିିବି ଆଉ। ଦିନରେ ତରକାରୀ ହେଇଥିଲା ଅଛି ଆଉ କିଛି ରାନ୍ଧିବିନି।
ହଁ ହ।
ଆଉ ତମର କଣ ସବୁ ତିଆରି କରିଲଣି ନାଁ ହେଇନେଇ?
ଏ ରୁଟି ହବ। ଆଉ ବରା ତରକାରୀ କରିଥିନି ଅଁ ଅଛି। ଖାଇବେ ଆଉ।
ହ୍ୟାଲୋ, ଆଜି ପାଗ କେମିତିଆ?
ହ ଗୁଳୁଗୁଳି ଟାଇପ ର ଟିକେ ହଉଚି ଆଉ।
ସକାଳୁ ଭଲ ହେଇଥିଲା ପୁଣି ତାପରେ ଦିନ ଦିଟା ବେଳକୁ ଦେଖେ ଦେଖେଇଲା ପାଗ ଆଉ।
ହଁ।
ଆଜି ଦିନ ସାରା ଥଣ୍ଡା ରଜ ପାଗ ହୁଁ।
ଆଉ।
ପୁଅ ସନ୍ଧ୍ୟାବେଳେ ଟିଉସନ ଯାଉଚି ନା ବୁଲୁଚି?
ନା ନା ଖେଳୁଚି ନା ସକାଳେ ଟିଉସନ।
ସକାଳ ଓଳି ଟ୍ୟୁସନ।
ହଁ।
ଉଁ।
ଆ
ଆଉ କଣ ଆଜି ହେଇଥିଲା ରୋଷେଇବାସ?
ବରା ତର୍କାରୀ ହେଇଥିଲା।
ହଁ।
ଆଉ ଭାତ।
ସେଇଆ ତ ସମସ୍ତଙ୍କର କଣ ତମର ଟିକେ ଅ ଧିକ ପନିପରିବା କିଣିକି ଖାଉଚ।
ହଁ।
ଅ ଆମର ନଈକୂଳିଆ ଚାଷ କଲେ କଁ ହେଲା ଆମର ଯାହା ବାରି ବଗିଚାରେ ଥିବ ଖାଉଛୁ ତମର ସବୁଦିନିଆ ଯାହା ବା ବଜାର ଗଲ ସବୁଥୁରୁ ସବୁଥୁରୁ ପୁରେଇବ ନବ ଖାଇବ।
ହଁ ହଁ ଆ ଆଉ କଁ।
ଆଉ।
ନା ଏଇ ଗୁହାଳକୁ ଆସିଥିଲି।
ଆଉ କଁ।
ଦେହ ଭଲ ଲାଗିଲା ନା ଆଁ।
ଉଁ।
ମହେ କଁ କଇଲୁ?
ଆଉ ଡାକ୍ତରଖାନା ଏବେ ଯାଇନା?
ନା ନା।
ମେ ଖାଉଚ ଔଷଧ ନା ସରିଯାଇଚି?
ଔଷଦ ଖାଉଚୁ।
ଯେ ପରୀକ୍ଷା କରୁଥିଲ ଯାଇଁକି ରକ୍ତ ସବୁ ଭଲ ଥିଲା?
ମୋର ବଢିଚି ବା।
ହ୍ୟାଲୋ।
ମୋର ହଁ ସୁଗାର ମୋର ବଢି ଯାଇଚି।
ଘର ସାରା ଖାଲି ନାଲି ପିମ୍ପୁଡିିଯେ ପୁରିଚନ୍ତି ଖାଲି ଔଷଧ ଯେତେ ମାରୁ ସବୁଆଡେ ଏଇନା ବ ବର୍ଷା ଦିନ ସେ କଣ ବାହାରୁଚନ୍ତି ଆଉ। ପୁରି ଚନ୍ତି ସବୁ ଆଡେ ଚାଲୁଚନ୍ତି କାନ୍ଥ ଏଠି ସ୍ଲାପେ ଏଁ ଗ୍ୟାସ ତଳେ ସବୁଆଡେ ପିମ୍ପୁଡି।
ହଁ।
ହଁ ବା।
ହଁ ହଁ। ଆ ବର୍ଷା ଦିନ ବାହାରିବେ ଆଉ।
କରୁଚି।
ଏ ବସିଛି ବସିଛି ତ ସବୁବେଳେ ଆଉ କଣ କରିଵ? ଆଉ କଣ କରିବ?
ଆଉ ତ ଅଛି ନା ଠିକ୍ ଠକ
ସେଇଭଳିଆ ଆଉ।
ଖାଉଛି ପିଉଛି ନା ଠିକ ରେ ସବୁ।
ହଁ କାଲି ରାଗିଥିଲା କାଲି ରାଗିଥିଲା।
ହଁ ତା ଏା ବଢଆ ଆ ଗୋଟେ ଜାଗାରେ ବସିଛି କେତେ ଭୁଲୁ ଥିଲା ଡେଉଁ ଥିଲା ପାଠ ପଢା ଗଲା ବସଟା
ଆଜି ସାର୍ଟିଫିକେଟ ଆଣିକି ଆଇ ଯାଇଥିଲେ କଲେଜ ତା ବାବା। ତା ବାବା ଯାଇଥିଲେ କଲେଜରେ ସାର୍ଟିଫିକେଟ୍ ଆଣିକି ଆଇଲେ।
ଆଉ ତା ଡ୍ରେସେ ପୋଷାକ ସବୁ ସଫା କିଏ କରୁଛି?
ମୁଁ କରୁଛି ଆଉ କିଏ କରିବ?
ଘର ଭିତରେ ପୋଛିଚା ହଉଚି ନା ଗାଧୋଇ ପାରୁନଥିବ ତ?
ହଁ ହଁ ଘରେ ସବୁ।
ହଁ ସେଇଠି ଘର ଭି ଭିତରେ ଦାନ୍ତ ଘସାଆ-ପ ସବୁ ପୋଷାକ ଓହୋ ଇଏ କରୁଚି ବଦଳଉଚି ସବୁ ସେଇଠି କା।
ସବୁ ତ ଘରେ ଆଉ ଖଟ ଉପରେ ସବୁ ଆଉ କୁଆଡେ ଯାଇପାରୁଚି କି ସେ? ହବ
ଆ ତଳକୁ ପାଦ ଲାଗୁନେଇ ନାଁ?
ନାଁ ନାଁ ଆଉ ଗୋଡ ଭାଙ୍ଗି ଯାଇଚି ଆଉ ବ୍-ଲଗେଇବ।
ଚି ଯିବାକୁ ଖୋଲିବାକୁ
ଆଉ ପଅ-ଆଉ ପନ୍ଦର ଦିନି ଅଛି ସାତ ତାରିଖରେ ଖୋଲା ହବ ଗୋଡ ଆଉ।
ହଁ
ହଁ
ହେଲାଣି କେତେ ଦିନି?
ଆଉ ହେଲାଣି ମାସେ।
ଉଂହଁ
ଚବିଶ ତାରିଖରୁ ଆଜି ହେଲା ତେଇଶି ତାରିଖ ଆଉ।
କି ମାସରେ ମେ ମାସ ଅ ଆଉ ନଅ ତାରିଖ ନା କେତେରେ ହୋଇଥିଲା ଦୁର୍ଘଟଣାଟା ନାଁ?
ମେ ନଅ ରେ ଭାଙ୍ଗିଥିଲା ଦେଢ ମାସେ ହେଲାଣି।
ସନିଗ୍ରହ ତାର
ହଁ
ହୁଁ ଟିକେ ଜଗି ରଖିକି ବସିବ ଚଳିବ ନାଁ ଆଉ ଆଉ କଣ କରିବ?
ହଁ କଅଁ କରିମୁ ମାଡଗୋଳ ହଉଚନ୍ତି ଦେଖୁନ ବାହାରେ ମାଡଗୋଳ ହଉଚନ୍ତି।
ବାହାରେ ମାଡ ଗୋଳ ହଉଚିନ୍ତି ଦି ଜଣ ଯାକ।
ଆଜି ଭା-ଆଜି ଟିକେ ଭଲ ଲାଗୁନି ମତେ ଏ ଯୋଉ ଖାଇନେ ପିଇନି ଆଜି। ଆଉ ଭୋକ କଲାନି। ଇଁ ଦେହଟେ ଭଲ ଲାଗୁନି। ଏପର୍ଯ୍ୟନ୍ତ ମୁଁ ରୋଷେଇଟା ଆରମ୍ଭ କରନ୍ତିନି ଅଟା ଟାକୁ ବି ଦଳିନି।
ହଉ ଦେହ ଭଲ ନାଇଁ ଆଉ।
ତାରପଦାରେ ବୋଲୁଚି
ହ୍ନୁ କଣ ଦେହ ଭଲ ନାହିଁ ଆଉ କରିବୁ କଅଁ?
ହଁ ଆଉ ତମ ଶାଶୁଙ୍କ ଦେହ ଭଲ ଅଛି ନାଁ, ଶାଶୁଙ୍କ ଦେହ ଭଲ ଅଛି ନାଁ?
ହଁ ହଁ ହବା ଖାଲି ହୁଁ
ଟିଭିି ଦେଖୁଚନ୍ତି ନା କୁଆଡେ ଯାଇଚନ୍ତି?
ଏଇ ଅଛନ୍ତି ଏଇଠି।
ହଁଅଁ।
ଅଛନ୍ତି ହଁ ଆଉ ତୋ ପୁଅ କୁଆଡେଯାଇଚି?
ଆଉ ତମ ଯା ଦେଢୁଶୁର ତାଙ୍କ ଦେହ ପା ଭଲ ଅଛି ନାଁ?
ହଁ ଅଛି ହଁ ଭଲ। ଏଁ ସେ ଚାକିରିୀରେ।
ପୁଅ କୋଉଠି ପାଠ ପଢୁଛନ୍ତି ତାଙ୍କର।
ହଁ ପଢି ସାଇଲିଣି।
ହଁ ଆଉ ଝିଅ କୋଉଠି ଚାକିରି କରିଥିଲେ ନାଁ କଅଁ?
ହଁ ହଁ ଚାକିରି କରିସାଇଲେଣି।
ହାଲୋ
ହଁ ଦି ଜଣ ଜାଙ୍କ ଚାକିରି କଲେଣି।
ତାଙ୍କ ଝିଅ ର ଗୋଟିଏ ପୁଅ ଗୋଟେ ଝିଅ ବା।
ହଁ ହଁ
ଝିଅ ଅଛି ଚାକିରି କରିଛି?
ହଁ ଝିଅ ଚାକିରୀ କରିଛି। ହଁ
ପୁୁରାପୁଟ ସଇ ସା ସା ସାଡେବା
ହଁ
ହୁଁ
ଆଉ ତୋ ପୁଅ ଯାଇଛି ଟ୍ୟୁସନ ନା କଣ?
ତୋ ପୁଅ ଅଛି ଘରେ ନା ଟିଉସନ ଯାଇଚି। ତୋ ପୁଅ ଘରେ ଅଛି ନା ଟିଉସନ?
ହାଲୋ
ହାଲୋ
ତୋ ପୁଅ ଟିଉସନ ଯାଇଛି ନା ଘରେ ଅଛି? ମୁଁ କହିଲି ପୁଅ ଘରେ ଅଛି ନା ଟିଉସନ ଯାଇଛି? ଏଇ ଯାଇଛନ୍ତି ଗାଁକୁ।
ହଁ
ହୁଁ
ସନ୍ଧ୍ୟାବେେଳେ ଛକଆଡେ ଯାଆନ୍ତି ବସାଉଠା କରିବାକୁ ନା ଘରେ?
ହଁ ହଁ ସେଇ ଛକ ଆଡେ ଗଲେ।
ହଁ ରାତିରେ କେତେବେଳକୁ ଖାଇଆ ପିଆ ହୁଏ?
ଦଶଟା। ଦଶଟା ବେଳକୁ ହବ।
ହଁ ହଁ ସମସ୍ତଙ୍କର ସେଇ ଆଗ ପଛ ଆଉ।
ହଁ ହଁ ଯିବା।
ତମର ହଁ କେତେବେଳେ ଖାଉଛ ତମର ସେଇ ଦଶଟା?
ଆଉ କୁଆଡେ ଯାଇନା ଭଉଣୀ ଘର ଆଡେ ଏବେ?
ନା ନା ଯାଉନି ତ କୁଆଡେ ଦେହ ଭଲ ନହିଁ। ଝିଅ ଦେହ ଭଲ ନାଇଁ। ହଁ ହଁ ଆଉ କହ
ଅ ହଁ ହଁ ଛୁଆଟାକୁ ଛାଡି କୁଆଡେ ଯିବ। ତାର ଏଇ ନା ତମେ ରହିବ ସବୁ ଯତ୍ନ ନବ।
କୁଆଡେ ଯାଇପାରୁନି ତା ପାଇଁ।
ହୁଁ, ଛୁଆର ଏବେ ସ୍କୁଲ ଖୋଲିଲେଣି ଆଉ ଯିବା କୁଆଡେ?
ହଁ। ଆଉ ତୋ ପୁଅ?
ହଁ।
ହୁଁ, ହୁଁ।
ହଉ ମୁଁ ଯାଉଛି ଅଟା ଟିକେ ଦଳି ଦିଏ। ଆଉ ଏଇ ଟିଭିି ଟିକେ ଦେ ଦେଖୁଛି ଏଇନା ଦେଖିବି ଆଉ ରୁଟି କରିବି ଯାଇଁ କି ଆଠୁଟା ପାଖାପାଖି ହେଲେ ରୁଟି କରିବି, ମତେ ଭୋକ କଲାଣି। ଖାଇବି ଦିଟା ଆଉ ଅଧଘଣ୍ଟେ ଛାଡିକି।
କିଏ ଆଣିଥିଲା କି, କିଏ ଆଣିଥିଲା?
ହଉ।
ମିଠା କିଏ ଆଣିଥିଲା? ଏତେ ମଜା କଥା କୁ ହାଲୋ!
ରଖୁଛି ଆଁ।
ହାଲୋ! ହଁ, ରଖିବୁ?
ହାଲୋ!
ହ
ହାଲୋ!
ହୁଁ।
ହାଲୋ!